ଆଜ୍ଞା କୁହନ୍ତୁ। କଣ କରୁଚନ୍ତି?
ଚା କରୁଛନ୍ତି। ହେଇଚି ବସିଚୁ ଆଉ।
ହଁ ଆଉ କଣ କରିବା ଆଉ ଖିଆ ଖାଇବା ପିଇବା ସଇିଲାଣି। ହଁ ସରଲାଣି ଆଉ।
ହ ଘୁଗୁଡ଼ୁ କହୁଥିଲି? କି ଆପଣ ଭୁଲି ଯାଉଛି ଆପଣ ଗୋଟେ କଥା କହୁଥିଲେି ଯେ
କହୁନାହାନ୍ତି କଣ କହୁଛନ୍ତି?
ଆପଣଙ୍କୁ କଣ ପିନ୍ଧିବାକୁ ଭଲ ଲାଗେ ଓଡିଶାରେ ମାନେ ଯେ ତମ କେତେ ପ୍ରକାର ମାନେ ଅମ ପୋଷାକ ଅଛି? ଶାଢ଼ୀ ଜିନ୍ସ। ନାଇଟି ଟୁପୁସି।
ହଁ। ହଁ ମତେ ଟୁପିଷ୍ ଟା ନାଇବାକୁ ଭଲ ଲାଗେ।
ହ ଆଛା।
ଟୁପିସ୍ ଟା ନାଇଁ ଭଲ ଲାଗେ ଆଉ ଶାଢୀ କେତେବେଳେ କେମିତି କଣ? ପର୍ବପର୍ବାଣୀ ହେଲେ ଯଦି କୋଉ ଦିନ ଇଛା ହେଲା ନଇକି ଫଟୋ ଫଟୋ ଉଠାଏ। ନଲେ ଆଉ ଏତେ ଶାଢୀ ଫାଡି ନାଉ ତମକୁ?
ଆଜ୍ଞା?
ମୁକଲି ଆପଣଙ୍କୁ?
ହୁଁ ପିନ୍ଧେ।
ଚୁଦାର ପିନ୍ଧେ ଆଉ ତାପରେ ଶାଢୀ ପିନ୍ଧିବା ଆଉ। ତାବିନ ଅନ୍ୟ ଗତି ନାହିଁ।
ଚୁର୍ଦାର ମାନେ କଣ ଖାଲି ମାନେ ପ୍ୟାଣ୍ଟ? ଟପ ର ସେଟ ଟା ନା ଅଲଗା କିଛି?
ଜେମିତି ଆମର ଷ୍ଟେଟ ପ୍ୟାଣ୍ଟ ଆସେ ଯେମିତି ପ୍ଲାଯୋ ଟାଇପ ସେଟ ଆସେ ମାନେ ମତେ ଭଲ ଲାଗେ ପିନ୍ଧିବା ପାଇଁ ଯେମିତି ମୁଁ ଦିନ ହେ ଦିନ ପିନ୍ଧିଥିଲି। କନ ଅଛି ଆପଣ ଯେି ଆମ ଘରକୁ ଆସିଥିଲେ।
ଆଉ ସେଡ ସବୁ କୋଉଠୁ ତମେ ଆଣ ସେ ଡ୍ରେସ ମାନେ କୋଉଠିକି ଯାଅ ଆଣ କଟକ ସେ କେତେ? ଏତେ ପ୍ରାୟ ପଡେ ମାନେ ପଇସା?
ହଜାର ଟଙ୍କା ଡ୍ରେସ ଆମ ଏଇଠି ବଜାର ହଜାର ଟଙ୍କା ପଡିବ ସେଠି ହେଲେ ପାଁସ ପଚାଶ। ପଡିବ।
ପାଁସ ପଚାଶ ପଡିଆ ମାନେ କମ ଟିକେ ଆଉ
ହୋଲସେଲ। ଆପଣ ଏବେ ରଜକୁ ଡ୍ରେସ୍ କଲେ କି? ନାଇଁ କରିନାହାନ୍ତି ନାଇଁ ମୁଁ ଆପଣ ଟିକ ପଚାରଥିଲି ନାଇଁ? ଚିନ୍ତା ମାନେ ପସନ୍ଦ ଆପଣଙ୍କୁ ପଚାରିଥିଲେ କ୍ଷମା କରିବେ। ଆଛା ଆପଣଙ୍କର କଣ ଭଲ ଲାଗେ ମୁଁ ଖାଇଛି ତ କହିବି ମାନେ ଆପଣଙ୍କୁ କଣ କ ଭଲ ଲାଗେ ଟିକେ କହିବେ ମାନେ ମୁର୍ଜା ପକା ମେହେନ୍ଦୀ ଝୋଟି ପକା
ଯେମିତି ମେହେନ୍ଦୀ ଲଗେଇବା ମାନେ ଆପଣଙ୍କୁ କଣ ଟା ଭଲ ଲାଗେ କୋଉଟା ମାନେ ଶିଖିଛନ୍ତି ଆପଣ ନା ନା ଆପଣ ରୋଷେଇ କରିବାକୁ କେବଳ ଭଲ ପାଆନ୍ତି?
ମତେ ରୋଷେଇ କରିବାକୁ ଭଲ ଲାଗେ ସବୁ ନୂଆ ନୂଆ ମାନେ ଜି ଜିନଷ କିଛି କରିବାକୁ ଭଲ ଲାଗେ ଆଉ ଓ ମେହେନ୍ଦୀ ମତେ ଆସେନି ମେହେନ୍ଦୀ କେବେ କରି ମୁଁ ମାନେ। ମୁରୁଜ ବି ସେମତି ଆଉ ମାନେ ଧୀରେ ଧୀରେ
ଦେଖ ଆଛା ଆପଣ ଛୋଟ ଛୁଆ ଆଚ ତ ଓଡିଆରେ ଯାହାଲେ ଆମର ମୂରୁଜ ଝୋଟି ପକେଇବା ଶିଖିବା ଦରକାର ଆପଣ ଶିଖୀ ଯିବେ ଅଳ୍ପ ଅଳ୍ପ ସି
ହୁଁ ଧୀରେ ଧୀରେ କଲେ ଶିଖିଯିବି ଆଉ ମାନେ ଅଳ୍ପ ଅଳ୍ପ ଶିଖିଚି ବୋହୁତ କିଛି ମାନେ ଟିକେ ବଡ ଆକାରରେ ଯେମିତି କରନ୍ତି ସେମି ସେଟା ଶିଖି ନି ଆଉ। ଆ ତମେ ସେ ଆପଣ ଶିଖିଚନ୍ତି?
ମୁଁ ସବୁଁ ମୁଁ ଶିଖିଚି ମୁଁ ଝୋଟି ବି ଅଳ୍ପ ଅଳ୍ପ ଶି ପକେଇ ଶିଖିଚି। ମୁରୁଜ ବି ଅଳ୍ପ ପକେଇ ଶିଖିଚି ମେହେନ୍ଦୀ ମେହେନ୍ଦୀ ବି ଅଳ୍ପ।
ମୁଁ ମେହେନ୍ଦୀ କେବେ କରେନି କେବଳ ହାତରେ ଏଇ ଯୋଉ ଅଂ ମାନେ ଗୋଲ ବାଗିଆ ଯୋଉ କରନ୍ତି ସେମିତି ବାସ୍ କରି ଶି କିଚି ଆଉ ନହେଲେ କିଛି ଶିଖିନି ମୁଁ ଚିତ୍ର ଟିକେ କରିପାରେନି। ମୋର ଚିତ୍ର ଭଲ ହୁଏନି।
ଚିତ୍ର ଭଲ ହୁଏ।
ନାଇ ଚିତ୍ର ଭଲ ହୁଏନି ସେ
ଆମ ଆଚ୍ଛା ଆପଣଙ୍କର ପାଠରେ ସବୁଠୁ କୋଉ ବିଷୟଟା ଭଲ ହୁଏ।
ମୋର ପାଠରେ ଓଡିଆରେ ସବୁଠାରୁ ଭଲ ହୁଏ ମୁଁ ବି ପଢାରେ ରଖିଥିଲି ଓଡିଆ। ଅନର୍ସ। ମୋର ଓଡିଆ ଭଲ ହୁଏ।
ହଁ ଆଚ୍ଛା ଆପଣ ମାନେ ଛୋଟବେଳ କୋଉ ବିଷୟଟା କଣ ଭଲ ଲାଗେ ପଢିବା ପାଇଁ?
ସାହିତ୍ୟ। ଉଁ ଆଉ ମାନେ ମୁଁ ବେଶୀ ପଢା ପଢି ଏତେ କରେନି ମୁଁ ଛୋଟ ବେଳୁ ହୋଉଚି ଫାଜିଲ୍ୟାମି। ବେହୁତ ମାନେ ଖେଳା ଖାଲି ଖେଳିବି ବୁଲିବି ଖାଇବି ଆଉ ଶୋଇବି ଏଇଟା ଆମର ଛୁଆ ବେଳେ ସେତେବେଳେ କଣ ମାନେ ଆମ ସବୁବେଳେ ହବି ଥିଲା ଆ ଏବେ ବଡ ହେଲୁ ସେଟା ମାନେ ମୁଁ ଯୋଉଟେ ଟିଉସନ ଆମେ ଯୋଉ ଯାଉ ସେ ଟିଉସନରେ ଯେତିକି ପଢ଼ା ଥିବ ସେତିକି ମୋ ମାଇଣ୍ଡ ମାନେ ମୁଣ୍ଡ ଭିତରେ ସେଇଟା ରହିବ ଆଉ ତେଣିକି ମୁଁ ଘରେ ବିଲକୁଲ ବି ପାଠ ପଢା କିଛି କରେନି ମୁଁ ଖାଲି ଘରେ ଟିଭି ଦେଖିବି ଖାଇବି ନହେଲେ ଶୋଇବି। ଏଇୟା ଆଉ। ଆଉ ତମେ
ନାଇଁ କିନ୍ତୁ ଆପଣ ଛୋଟ ବେଳ ଟିକେ ଗେହ୍ଲା ହେଇଯାଆନ୍ତି ହେଇଯାଅ କିନ୍ତୁ ଏବେ ତ ସବୁ କାମ ଫାମ ଟାଇମ୍ ଟେବୁଲ କରୁଚ ଆଉ ରୋଷେଇ ବାସ କରୁଚ।
। ହଁ ବଡ ହେଲେ ସମସ୍ତେ କରିବେ ତ ଆଉ।
ହଁ ଛୋଟବେଳେ ସବୁ ସେ ଖାଲି ବୁଲନ୍ତି।
ଆଉ ଆପଣ କେତେ ଗଛ ଲଗେଇଚନ୍ତି ଛାତ ଉପରେ ସବୁ ଛାତ ଉପରେ ସବୁ କେତେ କେତେ
ଆମର ଛାତ ଉପରେ ତ ଗଛ ଲଗା ଘର ଆଗରେ ଘର ଆଗରେ ଗ ଛ ଅଛି ଆଉ। ଘରର ଆଗରେ ଗୋଟେ ବେଲ ଗଛ। ନା ଆମର ବଗିଚା ନୁହଁ ଆମ ଘର ଆଗରେ ବାସ୍ ଗୋଟେ ବେଲ ଗଛ ଆଉ ଗୋଟେ କଦଳୀ ଗଛ ଲଗା ହେଇଚି ଆଉ।
ମୋ ଘରେ
ନା ଆମର ଶାଗ ଫାଗ ଲଗାଉନା ନାଁ ଆମର ଲଗା ହୁଏନି ଆପଣଙ୍କର ଲଗା ହୁଏ।
ଓହୋ ଆଚ୍ଛା ଏ ବର୍ଷ ଆପଣଙ୍କର କିଛି ଲାଗିନି ଘରେ ନାଇଁ ସବୁ ବର୍ଷ ଲାଗେ ତ ହେଥିପାଇଁ ମୁଁ ଆପଣଙ୍କୁ ଭୁଲ କହି ଦୋଉଥିଲି।
ଆପଣଙ୍କ ଘରରୁ ଆସିଥିଲା ଆମ ଘରକୁ ମନେ ନାହିଁ କି?
ଆମର ତ ସବୁ ବର୍ଷ ଲାଗେ।
ହୁଁ ସେଇପା ଆପଣଙ୍କ ଘରୁ ତ ଆସିଲା ଆମ ଘରକୁ ମୋର ମନେ ଅଛି ଆଉ ଆପଣ ଭୁଲି ଯାଉଚନ୍ତି। ଦେ ଆଉ ଆଉ ଆଜି କଣ ଯୋଉ ରାତି ପାଇଁ କଣ ରୋଷେଇବାସ ଆଜି ଅଛି?
ଏଥିପାଇଁ କର ଅଛି
ହଁ
ହୁଁ ରାତି ପାଇଁ ଆମର ଉଁ ରୁଟି ହବ ଆଉ ଆଳୁ ପରଟା ହବ ର ଆଳୁ ଅଛି ଆଉ ନା କଣ ଉଠେ ଆସି କରିବା ସବୁ ପରିବାକୁ ଅମୃତଭଣ୍ଡା ପକେଇ ସନ୍ତୁଳା ଟେ କରିବି।
ସନ୍ତୁଳା ଓହୋ ସନ୍ତୁଳା ତମ ଘରେ କିଏ କିଏ ଖାଆନ୍ତି?
ସମସ୍ତେ ଖାଆନ୍ତି ସମସ୍ତେ ମାନେ ମୁଁ ମତେ ଭଲ ଲାଗେ
ହୁଁ ମାନେ କେମିତି ସନ୍ତୁଳା ଟା କରନ୍ତି ତା ଟିକେ କହିବେ ତ? ଁ
ଓହୋ ଆଚ୍ଛା, ଆପଣ ସନ୍ତୁଳା ଶିଖିବେ ନାଇଁ, ଆଚ୍ଛା, ହଉ ଠିକ ଅଛି, ମୁଁ ଆପଣଙ୍କୁ କହୁଛି ସନ୍ତୁଳା ଆମର ଫା ଆମର ତ ପ୍ରଥମେ ସନ୍ତୁଳା ଆମର ମେନ୍ ଜିନିଷ ହଉଛି ହୁଁ ଆଳୁ, ଆଉ ଅମୃତ ଭଣ୍ଡା ବାଇଗଣ
ହ
ଏଇଥି ଜିନିଷ ନିହାତି ଥିବା ଦରକାର ବାଇଗଣ ଆମର ଟିକେ ସନ୍ତୁଳା ମାନେ ଟିକେ ତ ବୁଝିପାରୁଛ ସିଝା ତରକାରୀ ଯୋଉଟା ମୁଁ ସେଇଟା ସନ୍ତଳା କୁହେ ସିଝା ତରକାରୀ ଯୋଉଟା ଫୁଟା ଆମର ଫୁଟା ତରକାରୀ ଯୋଉଟା କୁହନ୍ତି ଆମର ହୁଁ ଆ ତ ଦିହେରେ କଖାରୁ ଟିକେ
ମସଲା ଫସଲା ପଡେ ନା ସେମିତି?
ହେଲେ ଅମୃତ ଭଣ୍ଡା ଥିବା ଦରକାର ତା ଦେହରେ ଟିକେ ତର ବାସ୍ନା ଭଲ ଲାଗେ ସନ୍ତୁଳା ଟାଇପ ର ଟିକେ ନସନସ ନ କଲେ ଉଠିଲେ କେମିତି ଖାଇବେ
ଆ ମୁ ହେଲେ ଅଧିକ ଅମୃତ କଣ୍ଡାଖାଲି
ହଁ ଅମୃତଭଣ୍ଡା, ଆଳୁ, ବାଇଗଣ ତାପରେ ଆମର ଯାହା ପରିବା ଥିବ ଝୁଡଙ୍ଗ ଟିକେ ପକେଇଦବା କୋବି ଟିକେ ଥିବ ଆ ପକେଇଦବା କଖାରୁ ଟିକେ ଯାହାବିହେଲେ ପଡିବ ଟମାଟୋ ଫାଳେ ଏମିତି ସବୁ ସବୁ ରସଣ ଛୁଙ୍କ ଟିକେ ଭଲସେ ଦିଆ ହୁଏ ବୁଝିପାରିଲେ ସୋରିଷ ତେଲ, ଫୁଟଣ, ଶୁଖିଲା ଲଙ୍କା, ରସୁଣ ବହୁତ ଗୁଡେ ଗୋଟେ ଭଲସେ କଡାକରେ ଜାରିକି ପୁଟେ ଦବ ହେଇଗଲା ଆଉ ଯଦି ଅମୃତ ତ କିଛି ମାନେ ଟିକେ ଟେଷ୍ଟ ତା ସ୍ଵାଦ ଟିକେ ବିଭିନ୍ନ ପ୍ରକାର ଲାଗେ ଯଦି କସ୍ୟ ମୁତନ ହେଇଥାଏ କି ତାପ ଯ ଧପ ଟିକେ ଚିନି ପକେଇଦବ ତ ତା ସ୍ଵାଦ ବା ଠିକଠାକ ହେଇଯିବ।
ଠିକ ଠାକ ହେଇଯିବ ଆପଣଙ୍କ ଘରେ ସମସ୍ତେ ଖାଆନ୍ତି?
ସମସ୍ତେ ଖାଆନ୍ତି ମୋ ବାବା ଖାଆନ୍ତିନି, ସେଥିପାଇଁ ହୁଏନି ଆଉ କେବେ କେବେ ହୁଏ ଆଉ
ଆପଣଙ୍କ ଘରେ ମାନେ କେତେ ଜଣ ଲୋକ?
ଆମ ଘରେ ତ ସତ ସାତ ଜଣ ଲୋକ। ଏବେ ଛଅ ଜଣ ହେଇଯାଇଛୁ। ଭଉଣୀ ବାହାଘର ହେଇଯାଇଛି। ଏବେ ଛଅ ଜଣ ହେଇ ଯାଇଛୁ
ଓ ହୋ
ତିଞ୍ଜଣ ଆଉ ମୋ ଜେଜମା ଆଉ ମୋ ବାପା ବୋଉ।
ହଉ ଆଉ ତମ ଜେଜେମା କେମିତି ଅଛନ୍ତି?
ଜେଜେମାଙ୍କ ଦେହ ଅସ୍ତୁତ ଥିଲା ଜେଜେମାଙ୍କ ପେଟରେ କିଛି ଜମା ହଉନି ଜମା ଗ୍ୟାସ୍ ହେଇଯାଉଛି।
ଆଉ ସେ ବୁଢା ବୁଢୀ ହେଲେଣି ତାଙ୍କର ସେଇଆ ସେମିତି ହେବେ ସେ
ଏ ତାଙ୍କର ପାଟି ବନ୍ଦ ହଉନି ପାଞ୍ଚ ମିଣ୍ଟି ପାଇଁ ସବୁବେଳେ ଖାଲି ରାଉ ରାଉ ରାଉ ରାଉ।
ସେଟା ସମସ୍ତେ ସେମତି ବୟସ ବଢିଲେ ସମସ୍ତେ ସେ
ଯା ହେଉ ଆପଣଙ୍କ ତ କଥା ହେଇ ଭାରି ଭଲ ଲାଗିଲା ଆପଣ ବହୁତ ସାଧାରଣ ଝିଅଟେ। ଆପଣ କଥା ଭାରି ମଧୁର। ଆପଣ ଏତେ ସୁନ୍ଦର ସେ କଥା ହଉଛନ୍ତି ବଡ଼ ପାଟିରେ ବିଲକୁଲ କଥା ହଉନାହାନ୍ତି ଭାରି ଖୁସି ଲାଗୁଚି, ମୁଁ ଆପଣଙ୍କ ସହିତ ପୁଣି କେବେ କଥା ହେବି ଠିକ ଅଛି।
ଆଜ୍ଞା।
ଏବେ ତାହେଲେ ରଖିପାରନ୍ତି ଆଉ।
ଆଚ୍ଛା ଠିକ ହଉ ଆଜ୍ଞା।